ହ୍ୟାଲୋ ହ୍ୟାଲୋ ହଁ କଣ କରୁଛନ୍ତି। ହଁ ହ୍ୟାଲୋ କଣ କରୁଛନ୍ତି।
ବସିଛି ଆଉ ଆପଣ
ମୁଁ ବି ଏଇଠି ବସିଛି କଣ ଭାତ ଟା ବସେଇଛି ତ ଟିକେ ବସିଛି ଆଉ କଣ ରୋ ରୋଷେଇ କରିବା ପାଇଁ ବସିଛି ଆଉ
ଜଲ୍ଦି ସଖାଳୁ ରୋଷେଇ କରିଦେଉଛନ୍ତି। ଏତେ ସଖାଳୁ ଜଲ୍ଦୀ ରୋଷେଇ କରିଦେଉଛନ୍ତି ଜେ
ନାଇଁ ବାବା ଟିକେ ଖାଇକି ଯିବେ ଅଫିସ୍ ତ ଦସ୍ ଟା ବେଳକୁ ଆଉ ସେଥିଲାଗି ଟିକେ ରୋଷେଇ ଟା
ଆଉ ସକାଳୁ ଉଠିକି କଣ ଗାଧେଇ ପାଧେଇ ସାରିଲେଣି
ଚାଲା
ଆଉ ଖାଇବା ପାଇଁ
ଓପେନ୍ କରିଥିଲି। ଆଉ ଆପଣ?
ଆଉ ମୁଁ ସେ ରୁଟି ଚା ଟିକେ ଖାଇଛି। ଆଉ। ଆଉ ଆପଣଙ୍କ ରୋଷେଇବାସ କେତେବେଳେ ସବୁ ଷ୍ଟାର୍ଟ ଆରମ୍ଭ କେତେବେଳେ?
ନଅଟା ଦସ୍ ଟା ଆମର ସବୁ ଡେରିରେ ଖାଉଛନ୍ତି। ସଖାଳୁ ଜାହା ଜଳିକ୍ଷିଆ ଖାଇଦେଇକି ରେଡ଼ି ଖାଉଛନ୍ତି ତ ଆମର ଆମର ଦସ୍ ଟା ହେଲେ ଆରମ୍ଭ ହୋଉଛି ରୋଷେଇ ଆଉ
ଆମର ରବିବାର ଠା କେବଳ ରବିବାରେ ହି ବାବା ଙ୍କ ର ଛୁଟି ବାରେ, ପୁଅ ର ଛୁଟି ବାରେ ରେ ଆମେ ଯୋଉଠି ଏକାଠେ ଛୁଟି ତାଙ୍କ ଦି ଜଣଙ୍କର ସବୁ ଥାଏ ନା ଆମେ ସବୁ ଡେରିକି ଘାଉ କିନ୍ତୁ ଅଲଗା ଦିନରେ ସେ ଯେହେତୁ ରଫି ଯାଆନ୍ତି ନା ଆଉ
ଖାଇକି ଯେ ବର୍ଷା ତ ହୋଉଛି ଯେ ଜମା
ହୁଁ।
କରିଦଉଛି ଆଉ।
ବ କଛି ଆଉ।
ହଁ ଜମା କମୁନି ଆଉ କୁହନି ସେ ଯୋଉ ଯାହା ଲୁଗା ପଟା ଡ଼ା ଯୋଉ ଶୁଖୁନି। ଯେତେ ଶୁଖିଲେ ବି ଗୋଟେ ଓଦା ଅଦଳିଆ ଲାଗୁଛି ସବୁ
ହୁଁ।
ଯେତେ ୱାସିଂ ମେସିନ୍ ରେ ପକା ଯାହା କର ସେ ସବୁ ଟିକେ ଓ
ଘରରେ ପୁରା ଶିଖିବ ସେ ଯା ହେଲେ ବର୍ଷା ପରା ସୁଖିତେ ଲାଖିବ କଣ କରିବା।
ହଁ ବା ଖ -ଖରା ନହେଲେ ବି ଟିକେ ଯୋଉ ପାଗ ଉଁ ଧାଉ ତାପରେ ଯୋଉ ଡେଲି ଡେଲି ଲୁଗା ଡ଼ା ଧର ଡ୍ରେସ୍ ଗୁଡା କ ଡେଲି ଧର ଆଉ କଣ କଣ ଖାଇଲେ ଜଳଖିଆରେ?
ଲାଗିଛି।
ହଁ ନାଇଁ ନାଇଁ ମୁଁ କହିଲି ଜଳଖିଆରେ କଣ ଖାଇଲେ?
ଇଟିଲି ତରକାରି ଖାଇଲି। ଆମର ଜଳଖିଆ ନାଇଁ ଆମର ଜଳଖିଆ ଦୋକାନ ଅଛି।
ହଁ!
ହଁ ବାବା କରନ୍ତି।
ହଁ ସକାଳୁ ସକାଳୁ ତ ତାହେଲେ ଆଉ ଯାହାଲେ କରୁଥିବେ ତ ମାନେ ତା ପାଇଁ ଟିକେ ନାକୁ। ଆଗରୁ ରେଡି ହେଇକି ରହୁଥିବେ ସବୁ କରୁଥିବେ ପା।
ହଁ ଅପ୍ରେସନ୍ ଚାଲିଛି ତିନିଟା ସାଢ଼େ ତିନିଟା ରାତିରୁ।
ହଁ। କଣ କଣ ବନାଉଛନ୍ତି ସେଠି ସକାଳୁ।
ଘରେ ଆମର ଖାଲି ଇଟିଲି ବନେଇକି ଦଉଛୁ ଆଉଣ ସବୁ ଦୋକାନରେ କରୁଛନ୍ତି। ହ
ଇଟିଲି ଟା ବନେଇକି ଦେଇ ଦଉଛନ୍ତି ନା ନହିଁ ଖାଲି ସେ ଯୋଉ ତା ନାଣଟା ବାଟିକି ଦେଇ ଦଉଛନ୍ତି।
ନାଇଁ ନାଇଁ ପୁରା ବନେଇକି ଦଉ ସିଜେଇକି।
ପୁରା ସିଝେଇକି ଦଉଛନ୍ତି ଆ ତାହେଲେ ରାତିରୁ ବିରି ଟା ପକେଇକି ବାଟିକି ନ ଥୋଇଥିବେ।
ହଁ। ରାତିରୁ ଗ୍ରାଣ୍ଡି ହେଇକି ଥିବ। ଠି ରଖିଦଉଛୁ ଅଁ। ମାନେ ଉଠିଲା ମାତ୍ରେ କେ ସାଙ୍ଗେ ସାଙ୍ଗେ କାଢ଼ିଦେଉୁଛୁ କାଢ଼ି ଦେଲା ପରେ। ଘଣ୍ଟା ଟେ ରଖିଦେଲା ପରେ ସେ ହଉଛି ତାର।
ଅ ହଁ ହଁ। ଆଉ ଇଏ ଯୋଉ ତାପରେ ଖାଲି ଇଟିଲି ଆଉ କଣ ତରକାରୀ ତାୀ ମଟର ତରକାରୀ।
ହଁ।
ଅ ହଁ।
ତରକାରୀ ବରା ସିଙ୍ଗିଡା ଚପ୍ ସବୁ ହେଉଛି ଆଉ।
ହଁ ବରା ସିଙ୍ଗଡ଼ା ସିଙ୍ଗଡ଼ା ପାଇଁ କେମିତି ସିଙ୍ଗଡ଼ାଟା ତିଆରି କରନ୍ତି।
ସେ ଆଳୁ ଯେଉଁ ଆମର କାଟିକି। ଆଳୁ ଲ କାଟିକି ଛଡେଇ ସେ ରଖା ହଉଛି। ତାପରେ ବାପା ସିଏ ତାଙ୍କର ଚକଟିକି ସେ ଇଏ କରୁଛନ୍ତି ଆଉ ମୋଡ଼ୁଛନ୍ତି ଆମକୁ ସେଗୁଡା। ସିଜିଲେ ହାଣ୍ଡି ଖାଲି ଘରେ ସେ
ମାନେ ତା ପୁରଟା କେମିତି ଗୋଟେ ବନାନ୍ତି ଭଲ ଲାଗେ ନା ତା ପୁରଟା ଯୋଉ ତା। ଭିତରେ ଯୋଉ ପୁରଟା ଦିଆ ହୋଇଥାଏ ମୁହ ସେଟା କେମିତି ବନାନ୍ତି ସେଟା
ସେଇଟା ଆଲୁଟାକୁ କାଟିକି। ମ ଛଟ ଛୋଟ କରି କାଟି। ତାପରେ ହଁ ମଞ୍ଛା ଆମ ସେ। ସେମିତି ଗୁରେ ଗୁରେ ସିଝେଇ କରୁଛନ୍ତି ଆମେ କିନ୍ତୁ କଞ୍ଚା କରୁଛୁ।
ଆଚ୍ଛା।
ଏ କାଟିକି ତାପରେ ଟିକେ। ଗାଜର ବାଦାମ ଭୃସଙ୍ଗପତ୍ର ସେଇଟାକୁ ରଖି ଆଉ ତାପରେ ଫୁଟନ ଫୁଟାଇବ ଫୁଟା ଫଟାଇଲେ ଟି। ଟେଷ୍ଟ ।
ହଁ ହଁ।
ଫୁଣ୍ଡେଇକି ତାପରେ ଅଦା ଲଙ୍କା ଛେଚା ଆଉ ସେ। ଭ୍ରୁସଙ୍ଗ ପତ୍ର ବିଟ୍ ଗାଜର।
ହଁ।
ପକେଇକି ତାକୁ ଟିକେ ସମୟ ଖ ଭାଜିଲା ପରେ। ତାପରେ ଆଳୁକୁ ପକେଇବା ଆଳୁ ପକେଇକି ଟି ଭାଜିବା। ତାପରେ ଲୁଣ ହଳଦୀ। କଞ୍ଚ ଯେଉଁ ସବୁ ଲଙ୍କାଗୁଣ୍ଡ ମସଲା ଯାହା ଥିବ ଗରମ ମସଲା। ସେଟା ପକେଇକି ଭାଜିବା ନାଇଁ ପିଆଜ ଟା ପକେଇଲେ ପ୍ରାୟ ନଷ୍ଟ ହେଇଯାଏ ନା ଖରାଦିନ।
ହଁ ହଁ ହଁ।
ଗ୍ୟାସ୍ ଟା ପଡେନି। ଆଉ ବେଶ ସିଝ ବେଶୀ ସିଝେଯାଏନି ହେଟା। ଅତି ବେଶୀ ପନ୍ଦର ମିନି ମିନିଟ ଲୋ ଫ୍ଲେମେ ଭାଜିଦେଲେ ହେଇଯିବ।
ଓ ହୋ। କିନ୍ତୁ ସିଙ୍ଗଡାରେ ଯୋଉ ମଇଦାରେ ହୁଏ ନା ବହୁତ୍ ଖାସ୍ତା ଲାଗେ ତା ଦେହେରେ ଆଉ ନା୍
ଖାସ୍ତା ଆ ସେଟା ସେଟା ଚ ମାନେ ଚକ୍ କଟା ଟା ଜାଣିନି ମୁଁ କେମିତି କରନ୍ତି ବାପା ସେ ଗୋ ଦୋକାନରେ କରନ୍ତି ତ ମୁଁ ଜାଣିନି।
ଓ ହୋ ହଁ। କିନ୍ତୁ ଇଟିଲି ଟା ବନେଇକିନା ଦେଇ ଦଉଚ ଯାହା ହଉ ରାତିରୁ କେତେ ପରିଶ୍ରମ କରିକିନା ତାକୁ କରୁଥିବ। ସେ ଗୋଟେ ଭାରି ଇଏ ନା ଆଉ ଘରେ ବି ସେଥିପାଇଁ ଜଳଖିଆ ସବୁ ଖାଇ ଦଉଛନ୍ତି।
ହଁ ଯେହେତୁ ଇଆଡେ ସବୁ କାମରେ ବ୍ୟସ୍ତ ଏଷ୍ଟ୍ରା କିଛି ଛି ବନେଇବା ପାଇଁ ଟାଇମ ନଥାଏ।
ହଁ। ଆଉ ଘର ଟା କୋଉଠି?
ଆମର ପରଡ଼ମ୍ବରାସ। କଟକ ଡିଷ୍ଟ୍ରିକ୍ଟ ଆପଣଙ୍କର?
ଆମର ଏଇଠି ଖୋର୍ଦ୍ଧା। ଏଇ ଖୋର୍ଦ୍ଧା ଭୁବନେଶ୍ୱରର ମଝିରେ ଆଉ। ହଁ। ଆଉ ଯୋଉ ଆଉ କଣ ଇଟିଲି ବନାନ୍ତି ଆଉ କଣ ବନାନ୍ତି ଘରୁ ଆଉ କଣ ଦିଅନ୍ତି ଆଉ କିଛି ନାହିଁ।
ସେ ଆଳୁ ଟା ଯଉ ଆଳୁଚପ୍ ପାଇଁ ଆଳୁ ବନେଇକି ଦଉ।
ଆଳୁ ଚପ ଆଳୁ ଟା କେମିତି କସନ୍ତି ମାନେ କେମିତି କରନ୍ତି?
ପ୍ରୋସେସ୍ ଏଇଆ ରହିବ ଯୋଉଟା ସିଙ୍ଗିଡାରେ ରହୁଛି ଖାଲି ଏଇଟା ସିଝା ଆଳୁ ଆଉ।
ହଁ ଏଇଟା ସିଝା ଆଳୁ ସେମିତି ଫୁଟେଇକି ଅଦା ସେଥିରେ ବି ଅଦା କଞ୍ଚା ଲଙ୍କା ପକାଅ।
ଆଜ୍ଞା।
ମାନେ ସବୁ ଅରୁଆ ଉପରେ ହଉଛି ବୋଧେ
ଆଜ୍ଞା।
ବିନା ପିଆଜ ରସୁଣ ବାଲା ବୋଧେ ସବୁ।
ନାଇଁ ରସୁଣ ପଡୁଛି କିନ୍ତୁ ପିଆଜ ପଡୁନି। ପିଆଜ ଟା କେବଳ ବରା ରେ ପକଉଛନ୍ତି ପିଆଜରେ ପକଉଛନ୍ତି।
ହଁ ହଁ।
ପିଆଜ ପଡ଼ୁନି ଆଉ
ହଁ ତାହେଲେ ଭଲ ଲାଗୁଥିବ ଆଉ।
ହଁ ହଁ ଗୁଲୁଗୁଲା ବି କରନ୍ତି।
ଗୁଲୁଗୁଲା ଟା ଯେ ଆମେ ଘରେ ବନଉ ଦିନେ ଦିନେ ଖାଇବା ପାଇଁ ମୁଁ ଅଟାରେ କରିଦିଏ। କିନ୍ତୁ ଯୋଉ ସୁଜି ରେ କେମିତି ବନଉଛନ୍ତି ତାକୁ?
ଏକ ଗିନା ନେଲ ସୁଜି ତାର ହାପ୍ ନେବେ ଅଟା।
ହଁ।
ଅଟା ଦେଇକି ତାକୁ ଖାସ୍ତା ପୁରା ତେଲ ଟିକେ ଅଧିକା ଦେଇକି ଖାସ୍ତା କରିବେ ଖା ତା କଲେ କଣ କଲେ ସେଇଟା କ୍ରିସ୍ପି ହବ।
ହଁ ହଁ ହଁ।
ଦେଇକି ତେବେ ଅଳ୍ପ ଟିକେ ସୋଢା ଆଉ ଲୁଣ
ହଁ।
ଦେଇ କି ତାକୁ କରିବେ ଆଉ।
ପାନ ମଧୁରୀ ବି ପଡେ ତ?
ପାନମଧୁରୀ ପଡ଼େ ଟିକେ ଚିନି ପଡ଼ିବ ପାନମଧୁରୀ।
ହଁ।
ହୁଁ।
ପଡିକି ତାକୁ ଭଲରେ ମାନେ ତାକୁ ଘଷି ଦବ ଭଲ ସେ ନା ନାଇଁ ନା ନାଇଁ କାଳେ ପାଣି ମିଶେଇକି ଗୋଳେଇ ଦବ।
ନାଇଁ ନାଇଁ ନାଇଁ ଆଗ ତେଲରେ ତାକୁ ଖାସ୍ତା ଦେବ ଭଲରେ। ମିସ୍କି କରିସାରିଲା ପରେ ତାପରେ ସେଠୁ ପାଣି ଦେଇକି ବେଶୀ ଥିକ୍ ମାନେ ରହିବନି କି ବେଶୀ ପାଣିଆ ହେବନି ଆ। ଠିକ ରେ ରଖିକି ତାକୁ ଛାଣିଆ ଆଉ।
ସୁଜି ଟା ତ ବତୁରିଆକୁ ଟାଇମ ଲାଗୁ ଥିବ ନଏଲେ ତ ସିଏ ସେଲି କଞ୍ଚା କ
ହଁ ପାଞ୍ଚ ଦଶ ମିିନିଟି ସୂଜି ଟା କେ କେତେ ସମୟ ଲାଗିବ ପାଞ୍ଚ ଦଶ ମିନିଟ ରେ ହେଇଯିବ ସେ ଫେଣ୍ଠିଲା ଭିତରେ ସେ ହେଇଯିବ।
ଫେଣ୍ଟିକି ତାକୁ ଘୋଡେଇକି ଟିକେ ନାକୁ ଥୋଇଦଲେ ଦଶ ପନ୍ଦର ମିନିଟ ସେ ମୁଁ ଗୋଟେ ଥର ଏଇ ପିଠାରେ ପ ପକେଇ ଦିଏ ସୁଜିଯେ ମାନେ ଚ କୁଳି ଧର ବାଟ ଅଣା ଟିକେ ପାଣିଆ ହେଇ ଯାଇଥିବ ସୁଜି ପକେଇ ଦେବି ସେ ସୁଜି ଗୁରା ସେମିତି ରହେ ମୁଁ ଗୋଟେ ଗୋଟେ ଥର। ତାକୁ ଟାଇମ ଦେଇ ସେ ବତୁୁରେ ତା ଭିତରେ ତାପରେ ଯାଇ କରେ।
ପାଞ୍ଚ ଦଶ ମିନିଟ ରେ ସୁଜି ଟା ବେଶୀ ଟାଇମ୍ ଲାଗେନି ଦଶ ମିନିଟ ରେ ହେଇଯିବ।
ମତେ ଯେତେ ଜଳଖିଆ କହିଲ ମୋତେ ଗୁଲଗୁଲା ଟା ସବୁଠୁ ଭଲ ଲାଗେ ମୁଁ ସେଇଥିଲାଗି ପଚାରଲି।
ଆଚ୍ଛା।
ଏତେ ଖାଇଆ ମତେ ଗୁଲୁଗୁଲା ହଁ ମୁଁ ବାବା ଆମ ସକାଳୁ ପୁଅ ଲାଗି ଇଟିଲି କିଣିକି ଆଣିବେ। ମୁଁ କହିବି ବାବା ମୋର ଯୋଡେ ଗୁଲୁଗୁଲା ନେଇକି ଆସିଥିବ ସେ ବି ଆଣନ୍ତି ଜାଣନ୍ତି ଝିଅକୁ ଭଲ ଲାଗେ ବୋଲି ସେ ନେଇକି ଆସିିଥିବେ। ହ ମୁଁ କଇବି ମୁଁ ଗୋଟେ ଖାଇବି ମତେ ଭଲ ଲାଗେ ତ କାହିଁକି ଆଉ ମିଠା ମିଠାଳିଆ ଲାଗେ ନା ଭଲ ତାର ଯୋଉ ଉପର ଯୋଉ ପରସ୍ତ ଟା ଭାରେନି କି ଯୋଉ ଖୋଳପା ଲେଖା ଯୋଉଟା ଭାରେ। ସେଇ ଗୋଟା ଖାଇବାକୁ ବେଶୀ ଭଲ ଲାଗେ ମୁଁ ମଝି ଟିକେ ଟିକେ ଥୋଇଦେବି କିନ୍ତୁ ଉପରୁ ସବୁ ବାଛିକି ଖାଇଦେବି।
ନାଇଁ ଗୁଲୁଗୁଲା ଟା କ୍ରିସ୍ପି ଥିବ ଫାଟି ଥିବ ମାନେ ଭିତରେ ପୁରା ଇଏ। ଥିବ ସେଇଟା ବଢ଼ିଆ ଲାଗିବ ଆଉ ଗୋଟେ ଗୋଟେ ଏ ମ ହୁଏନି ଭିତରୁ ବେଳେ ଖାଲି ଉ
ନାଇ ଏଇଠି ଦୋକାନୀ ଏଡ଼ା ଭଲ ହେ ମତେ ମାନେ ମୁଁ ଦେଖିଛି ଆମର ସେପଟେ ଆମ କଟକ ପଟେ ମୁ ଦେଖିଛି। ଆଠଗଡ ବି ଯୋଉ ଆଠଗଡ ଜାଣିଥିବ ସେଠି ଆଠ ଗଡ ସେଠି ବି। ସେ ସେପଟେ ବି ମାମୁଁ ଘରଟି ସେଠି ବି ଦେଖିଛି ଖାଇଛି ବଢିଆ ଗୁଲୁଗୁଲା କରନ୍ତି। ଏପଟ ମୁଁ ଦେଖୁଛି ଯୋଉ କରୁଚନ୍ତି ସିଏ ଫାଟୁନି କିଛି ନାହିଁ। ସିଏ ଖାଲି ଉପରଟା ଏମତି ମୋଟା ହେଇକି ଥିବ ମୁଁ ତାକୁ ଛଡେଇକି ଟିକେ ଖାଇଦେବି ଭିତର ଟା।
ଏଟା ସେତେ ବାଗ ଲାଗେ ଯେଉଟା ପୁରା ଫାଟିକି ଥିବ ତାକୁ ଚୁର ମାନେ ଚୁରା ହେଇ ଯାଉଥିବ ପୁରା ଧଇଲେ ମାନେ। ସେଇଟା ବଢିଆ ଲାଗିବ।
ଆଉ ସେଇଟା ବା କହିଲି ଆମର ସେପଟ ଲାଇନ ମୁଁ ଦେଖିଛି କଟକ ଆଠଗଡ ଆମର ସେପଟେ ଖାଇଛି ଏପଟେ ତ ମିଳୁନି କି କିନ୍ତୁ ଜିନ ନ ମିଳିବାକୁ ଯାହା ଖାଇଆ କଥା ଆଉ ଏପଟେ ଯେତେ ମୁଁ କହିବି କୋଉଠୁ ଭଲ ମିଳୁନି ବାବା। କଇଏ ଏଇ ତ ଯାହା ଦୋକାନ ରେ ମିଳୁଛି ମୁଁ ଆଣୁଛି ନା ମୁଁ କୋଉଠୁ ଆଣିବି ଆଉ। ଆଉ ତ ସେଗୁଡା ଖାଲି ଦେଖିବ ମୁ ଖୋଳ ବି ଛୁ ଡେଇ ଖାଇବି ଭିତର ଗୋଟା ଟିକେ ବେଳେ ବେଳେ ମାନେ ମିଠା ଟା କମ ଥାଏ। କଞ୍ଚା କଞ୍ଚାଳିଆ ଟିକେ ଲାଗିବ ମାନେ ଭଲ ଲାଗେନି ସେତେ ଭିତର ଟା କିନ୍ତୁ ବାହାରଟା ଯୋଉ ଖୋଳପିଟା। କାଢ଼ିକି ଖାଇଦିଏ ତାର।
ହୁଁ।
ମୁଁ ସେଆ କହେ ଘରେ ନହେଲେ କେତେବେଳେ ବନେଇବା ଯେ କାଳେ ଭୁଲ ଭାଲ ହ ବ ଘରେ ବନେଇଲେ ଯଦି ମୁଁ ଅଟାରେ ଖାଲି ସେମିତି ଗୁଳାକୁ ଥୋଇଦିଏ ସିଏ ଖାଲି ନରମ ନତପତ ହେଇଯାଏ। କିନ୍ତୁ ସୁଜିରେ ଯୋଉ କରନ୍ତି ଦୋକାନରେ ମୁଁ ସେୟା ପଚାରିଲି ସେ ସୁଜିରେ କେମିତି କରନ୍ତି।
ସୁଜି ରେ ଅଟା ବି ମିଶେ ନହେଲେ ସେଇଟା ବାଗ ହବନି ଅଟା ଟିକେ ମିଶିଲେ ବି ଭଲ। ବା ଆମ ବାପା ଯୋଉ କରୁଛନ୍ତି ତ ଅଟା ମିସ ମିଶଉଛନ୍ତି।
ଅ ହଁ ହଁ। ହଁ ଭଲ। ମିଶେଇକି କରିବ ଯଦି ଭଲ ଲାଗିବ ଆଉ। ହାଲୋ ଆଉ କଁ କହିଲେ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ବାବା ପୁଅ। ଆଉ ହଜବେଣ୍ଡ ବାହାରେ ରହୁଛନ୍ତି ସିଏ। ଆସନ୍ତି ବେଳେ ବେଳେ ଶନିବାରେ ରବିବାରେ ଦି ଦିନ ରହିକି ପଳାନ୍ତି ଆଉ ସୋମବାରେ ଡ୍ୟୁଟି କରିବାକୁ। ବାହାରେ ବୋଲି ସେ ଅନୁଗୁଳରେ ଅଛନ୍ତି।
ଆ
ଆଉ ସେ ସବୁଦିନ ତ ଆସିପାରିବେନି ଶନିବାର ଆସନ୍ତି ଆଉ। ମାନେ ରାତିରେ ଆସି ପହଞ୍ଚିବେ ରବିବାରଟା ରହିବେ ପୁଣି ସୋମବାର ସଖାଳୁ ଭୋରୁ ଭୋରୁ ପଳେଇବେ ଆଉ।
ଆଚ୍ଛା ଶାଶୁ ନାହାନ୍ତି।
ନାଇ ନାଇଁ ମୋ ଶାଶୁ ଅଛନ୍ତି ଯେ କିନ୍ତୁ ସେ ସେଠି ରହୁଛନ୍ତି ଆଉ ବାହାରେ ସିଏ ଅଲଗା ଭାଇ ମାନଙ୍କ ପାଖରେ।
ଆଚ୍ଛା।
ହୁ। ମୁଁ ବାବା ମାନେ କହିଲେ। ହଁ କଣ ବାବା ମାନେ କଣ କହିଲି ବାପା କହିଲି ମୁଁ ମାନେ ଶ୍ୱଶୁର ନୁହଁ। ହଁ ହଁ ବାବା। ପାଖରେ ରହେ ମା ଆମର ଟିକେ ତାଙ୍କର ଦେହାନ୍ତ ହେଇଯାଇଛି ତ ଦି ତିନି ବର୍ଷ ହେଲାଣି ଆଉ ବାବା ଏକଲା ବୋଲିି ବାବାଙ୍କ ପାଖରେ ରହେ। ଆମ ଘରେ ଆଉ କେହି ନାହାନ୍ତି ନା ଭାଇ ବି ବାହାରେ ରହେ। ତ ସେଥିଲାଗି ଆଉ। ହ ହଉ ତାହେଲେ ମୁଁ ରଖୁଛି। ଆଉ ମୁଁ କରିବି ଆଉ ଟିକେ ପରେ ଆଉ ହେଲା।
ହଁ ହଁ ହ ସ